କଁ କରୁଚ।
ମୁଁ ବସିଥିଲି।
ଅହଁ ହଁ ସକାଳୁ ଖାଇବା ଟିକେ ।
ଝିଅ ପାଇଁ ମୁଁ ସାଣ୍ଡ୍ୱିଚ୍ ବନେଇ ଗୋଟେ ଖାଇଦେଲି ଆଉ। ସିଏ କୋଉ ପେଟ ଫୁଲ୍ ହବ ଖାଲି ଖାଇବା କଥା।
ହଁ ହଁ। ଆଉ ଆଉ କଣ କୁହ।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
ତମର । ଆଉ ତମର ପୁରୀ ଯିବାର ଅଛି କି। ହଁ ନା ସେଇଭଳିଆ ଆଉ କାମ ସଇଲାଣି ଗାଧୁଆ ଫାଦୁଆ ସାରିକି ପୂଜା ସାରିକି ସବୁ କାମ ସଇଲାଣି ଖାଇବା ମୁଁ
ଆଉ ଲଞ୍ଚ ସାରିଲଣି।
ଲଞ୍ଚ ଏତୋବୋଳୁ ଆଉ ଲଞ୍ଚ ଲଞ୍ଚ ଏତୋବୋଳୁ କିଏ କରିଦିଏ।
ସକାଳୁ
ନା ନା ମୁଁ କରିନି। ।
କଣ ତମେ କୋହୁଥୁଲ ପୁରୀ ଯିବା ପାଇଁ ଭାବିଚ।
ହଁ।
କେବେ ଯିବ।
ଭାବିଚୁ ଏଇ ମିଳା ଆଉ ଦି ତିନି ଦିନ ଭିତେରେ ଯିବୁ ଆଉ।
ହୁଁ ହୁଁ ତମେ ଆଗୁରୁ କେବେ ପୁରୀ ଯାଇଚ ନା ଯାଇନ?
ହଁ ଯାଇଥିଲି ଥରେ ଦିଥର।
ହୁଁ ହୁଁ ଗଲେ ମାନେ ବିଚ୍ ଆଡେ ଯାଅ ନା ନାଇଁ?
ବିଚ୍ ଆଡେ ତ ବେଶୀ ଆଉଁ ଭଲ ବିଚ୍ ରେ ଆଉ ନାଇଁ ଟିକେ ଠାକୁରଙ୍କୁ ଦର୍ଶନ କରିକି ବିଚ୍ ଯିବା କଥା ଆଉ। ବିଚ୍ ରେ ବସିଲେ ଯୋଉ ଶାନ୍ତି ଆଉ କୋଉଠୁ ମିଳିବନି।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
ନା ନା ବିଚ୍ ପାଖ ହୋଟେଲ ରେ ଆମେ ରହୁ।
ଅଁ ହଁ ନାଇଁ ମୁଁ ତ ଏମିତି ବହୁତ ଥର ଯାଇଛି। ମାତ୍ର ଗଲେବି ସେଇ ପାଖେରେ ଯୋଉ ହୋଟେଲ ଟା ଥାଏ ସେଇଠି ରହୁ। ସନ୍ଧ୍ୟା ବେଳେ ଯାଉ ବୁଲାବୁଲି କରିକି ଇଏ କରିକି ମେନ ତ ଠାକୁରଙ୍କୁ ଦର୍ଶନ କଲା ପରେ ବିଚ୍ କୂଳେ ବସି ବାଟା ହିଁ ମଜା ଦର୍ଶନ କରିକି ଆସିିବି।
ଜଗନ୍ନାଥଙ୍କୁ ଦେଖିବା ପାଇଁ ଶହ ଶହ ଲୋକ ଆସୁଛନ୍ତି କୋଉଠୁ କୋଉଠୁ ଜଣା ନାହିଁ।
ଆଉ ସେଇ ତ ଦର୍ଶନ କରିକି ଆସିଲା ପରେ ଆଉ ଲୋକ କଣ କରୁଛନ୍ତି କି? ବିଚ୍ କୂଳ ଯାଇକି ଉଁ ଗୋଟେ ଦିନ ଦି ଦିନି କାଟି ଦଉଛନ୍ତି। ତା ତଳେ ବସିଲେ ଯୋଉ ଲହଡ଼ି ଦେଇ ଚାଲି ଥିବ ସରୁ ନଥିବ ରାତି ଗୋଟେ ଦିଟା ତିନିଟା ହେଇଗଲେ ବି ତମେ ବସିଆକୁ ମନ ହବ। ଯା ଶୋଇବ ବୋଲି ରୁମ୍ କୁ ଆସିବା କଥା। ଆଉ କଣ କେବେ ଫ୍ୟାମିଲି ଯାଇଛ ନା ମିଶିକି?
ହୁଁ ଫ୍ୟାମିଲି ମିଶିକି ଯାଇଚୁ ମସ୍ତେ ମିଶିକି ଯାଇଥିଲୁ।
ଓହୋ।
ହଁ ହୁଁ ପୁରୀରେ ତ ବେଶୀ ବେଶୀରୁ ବେଶୀ ଯେତେବେଳେ ଯିବେ ବଙ୍ଗାଲୀ ଥିବେ ବଙ୍ଗାଲୀ ଲୋକ ଥିବେ ହିଁ ଥିବେ।
ହୁଁ।
ତାଙ୍କର ସବୁଠୁ ଭଲ ଜାଗା କି ଶାନ୍ତି ଜାଗା ହେଲା ପୁରୀ। ଏମିତି ୱେଷ୍ଟ ବେଙ୍ଗଲ ରେ ହେଇ ସାଇଲାଣି ଦୀଘା ମାନେ ପୁରୀ ମନ୍ଦିର ର ପୁରା ଷ୍ଟ୍ରକ୍ଚର
ମନ୍ଦିର ଯେ ଏଠେଇ ଆମର କଣ ପୁରୀ ମନ୍ଦିର ପାଖେରେ ଯେହେତୁ ବିଚ୍ ଅଛି ଲୋକ ବେଶୀ ଉପଭୋଗ କରିଆକୁ ଆସୁଛନ୍ତି ନା।
ଦୀଘା ଟା ବି ଦୀଘା ବିଚ୍ ଟା ତ କି ନ୍ତୁ ଲୋକ ଯେହେ ପୁରୀ ମନ୍ଦିର ଆଉ ପୁରୀ ମନ୍ଦିର ଭଳିଆ ଆଉ କୋଉଠି ହେଇ ପାରିବ କି!
ହୁଁ।
ଏଥିପାଇଁ
ତାହେଲେ ଯିବ ତମେ ଦି ତିନି ଦିନରେ ବାହାରିଚ?
ହଁ।
ଯାଅ ବୁଲିକି ଆସ ଠାକୁରଙ୍କ ଦର୍ଶନ କୋଉ ମିଳୁଚି ସହଜେ ଯେ।
ହଁ।
ହୁଁ ଯାଇକି ଦର୍ଶନ କରିକି ଆସ।
ଯା ହେଲେ ଠାକୁ
ଆ ପୁଅ?
ପୁଅ ଆଜି ସ୍କୁଲ ଖୋଲିଲା ତ ଏଇ ସ୍କୁଲ ଯାଇଚି ଆଉ।
ପୁଅ ଲାଇନ୍ ଲଗେଇକି ଦର୍ଶନ କରେ ନା ନାଇଁ? ହଁ ଯୋଉ ମ ଠାକୁରଙ୍କ ଟେ ତ ଉଁ ଦର୍ଶନ କରିବାକୁ ତ ଲମ୍ବା ଲାଇନ ନା।
ହଁ ଲାଇନ୍ ଲଗେଇକୁ ଦର୍ଶନ କରିବାକୁ ତ ଭଲ ଲାଗେନି ତାହେଲେ ଆଉ ଠାକୁରଙ୍କ ଦର୍ଶନ କରିବ ତ ଯାହା ହେଲେ ନା। ଭିତରେ ତ ଏତେ ପେଲା ଠେଲା ଏତେ ଲୋକ ଏକା ଥରକେ ପଶି ଯାଉଚନ୍ତି ଜେ
ଆଉ ଆମେ ଥରେ ଠିଆ ହେଇଥିଲୁ ମୋର ମନେ ଅଛି ଦର୍ଶନ କରୁଥିଲୁ ମାନେ ପୁରା ଫୁଲ୍ ଭିଡ ଥିଲା? ପୁରା ଉପରୁ ସେ ଠାକୁରଙ୍କ ପାଖରୁ ଲାଗିକି ପୁରା ଯୋଉଠୁ ଏଣ୍ଟ୍ରି ହୋଉଚୁ ଉ ପରକୁ ପୁରା ସେଇ ବାଟ ପର୍ଯ୍ୟନ୍ତ? କିଏ ଗୋଟେ ଠେଲି ଦେଲା ଯେ ସବୁ ପଡିଥାନ୍ତୁ ମାନେ ଗୋଟେ ସେକେଣ୍ଡ ରହିଲା ଖାଲି ପଡିବାରେ ସବୁ ପଡିଥାଉଁ ଠେଲା ମେଲା ହେଇକିନି ଏ ଯେ ଲୋକ ଥିଲେ ତାଙ୍କୁ ସାଇଟି ରେ ତାପରେ ସେମାନେ ମାନେ ସାଇଟି କରିକି ତାଙ୍କୁ କେମତି କଣ ନେଲେ? ଟିକେ ଏଜେ ଲୋକଙ୍କୁ ନହେ ନାଇଁ ଭିଡ ମାନେ ତୁ ଭିତରୁ ପଶି ପାରିବୁନୁ ମୁଁ ତ ଗଲେ ମୁଁ ଗଲିଣି ଚାରି ପାଞ୍ଚ ଥର କିନ୍ତୁ ମୁଁ ଠାକୁରଙ୍କୁ? ମାନେ ଜଣେ ଠାକୁରଙ୍କୁ ପୁରା ଫୁଲ ଦେଖିପାରେ ନହେଲେ ତ ଏତେ ଲୋକ ଥାନ୍ତି ମୋ ଆଗରେ ସବୁ? ମାନେ ଅଧିକ ହାଇଟ୍ ହାଇଟ୍ ଲୋକ ଥାନ୍ତି ଯେ ଦେଖିପାରେନି ଆଉ?
ସବୁ ଭଲ ପୁରୀରେ ଜେ ମାନେ ମୁଁ ଦେଖିଚି ବାହାରେ ବି ମନ୍ଦିର ବୋହୁତ୍ ଜାଗାରେ ଆମେ ଯୋଉ ସାଉ ଫୋଟୋକୁ ଯାଇଥିଲୁ ଯୋଉଠି ବି ମାନେ ସେମାନଙ୍କ ସିଷ୍ଟମେଟିକ ତମେ ଠାକୁରଙ୍କୁ ଜଣେ ଜଣେ କରିକି ଦେଖିପାରିବ? କିନ୍ତୁ ଆମର ପୁରୀରେ ସବୁ ଭଲ ବାହାରୁ ସିଷ୍ଟମେଟିକରେ ଯାଉଚନ୍ତି କିନ୍ତୁ ଭିତରେ ଏକାଥରକେ ବୋହୁତ ଲୋକ ପୁରରେଇ ଦୋଉଚନ୍ତି। ମାନେ ହେଠା ଆଉ ବ୍ୟାରିକେଟେ ନାହିଁ କି ହେଟା କି ରେଲିଙ୍ଗ୍ ନାହିଁ କି ଲାଇନ୍ ନାହିଁ କିଛି ନାହିଁ ସବୁ ପଶି ଯାଉଚନ୍ତି ଯେହେତୁ ଏକାଥରକେ? ତ କିଏ ଦେଖୁଚି କିଏ ଦେଖୁନି।
ଯିଏ ସିନା ଅଧିକ ହାଇଟ୍ ପିଲା ଅଛି ସେ ଦେଖି ଦୋଉଚି? ଆଉ ମୁଁ ଏତେଥର ଯାଇଚି କିନ୍ତୁ ଟେଙ୍କେ ହେଇକି ଇଏ ହେଇକି ଯେମିତି ହେଲେ ବି ଠା କୁ ରୁଙ୍କୁ ଡେଇଁ ପଡିକି ଥରିଏ ଦେଖେ? ତାପରେ ବାଟେ ବାଟେ ଆସେ କାରଣ କି ଦେଖାଯାଏନି ଆଗରେ ତ ଗହଳି ହେଇକି ଲୋକ ଠିଆ ହେଇଥାନ୍ତି ନା?
ହଁ।
ମକରକୁଣ୍ଡ?
ନହେନେ ନାଇଁ ଆଉ ସବୁ ଠିକ୍ ଲୋ ଦେଖିବାକୁ ଠାକୁରଙ୍କୁ ଯୋଉ ଭଳି ଆଗ୍ରହ ଯିଏ ହାଇଟ୍ କମ୍ ଲୋକ ସିଏ ଆଉ ଠିକ୍ ରେ ଦେଖିପାରିବ କି ମୁଁ ତ ନିଜେ ଦେଖି ପାରୁନି ପାଞ୍ଚ ଛଅ ଥର ଯେତେବେଳେ ଯାଇଚି।
ଠାକୁରଙ୍କୁ ଆଥେ ଟାଇମ ଦେଖିପାରିବନି।
ଦେଖି ପାରିବନି କେମିତି ଯିଏ ହାଇଟ୍ ଲୋକ ସେ ଦେ
ଯେ ହା ହାଇଟ୍ ଲୋକ ଛାଡକି ଦେଖପାରୁଥିଲେ କିନ୍ତୁ ଆମେମାନେ ମାନେ ଯୋଉ ହାଇଟ୍ କମ୍ ଲବ ଯିଏ କି ସେ ଗୋଟେ ଆଟେ ଟାଇମ୍ ଠାକୁର ତିନି ଠାକୁରଙ୍କୁ ଜମା ଦେଖି ପାରିବନି? ଦିଇ ଜଣଙ୍କୁ ଦେଖିବ ଫୁଲ୍ ଦେଖିବ ଅଧା ଦେଖିବ ସେଇଭଳିଆ ହିଁ ରହିଯାଉଚି?
ସେଇଟା ତ ହେଲା କଥା ନହେଲେ ଆଉ ସବୁ ଠିକ୍ ଯାହା ଯେମିତି ହୋଉ କିନ୍ତୁ ମତେ ଲାଗେ ସକାଳ ଅପେକ୍ଷା ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ ବୋହୁତ ବଢିଆ ହୁଏ। କାଁ ନା ଆମେ ଲାଷ୍ଟେ ଦି ତିନି ପାଳି ସନ୍ଧ୍ୟାରେ ଦର୍ଶନ କରିଚୁ ଠାକୁରଙ୍କୁ ଭୋହୁତୁ ବଢିଆରେ ପାରା ବସିସନ୍ତ ତମେ ଆରାମସେ ଘଣ୍ଟା ଘଣ୍ଟା ବସିଲେ ବି ବଢିଆ ଶାନ୍ତି? ଆରାମ୍ ସେ ଦର୍ଶନ କର ଆସ। କିନ୍ତୁ ଦିନରେ ହେଲେ ଖରା ଠେଲା ପେଲା ବସିବାକୁ ମାନେ ନଥିବ। ଉଁ ଇଏ ହଉଥିବ ସବୁଠୁ ଭଲ ସନ୍ଧ୍ୟାରେ ଦର୍ଶନ କରିବ।
ନାଁ ନାଁ ଏବେ ପୁରୀରେ ତ ସିଷ୍ଟମ୍ ନା ବାହାରେ ଲୋକ ଠିଆ ହେବା ପାଇଁ ବି ସେଟ୍ କରିଦେଇଛି। ହଁ ଭିତର ପର୍ଯ୍ୟନ୍ତ ପରା ତମେ ଯାଇପାରିବ ମାନେ ସେଡ୍ ସେଡ୍ ରେ ଯିବ ସେ ଭିତରେ ଯାଇକି ତମେ ଠାକୁରଙ୍କୁ ଦର୍ଶନ କରିକି ଆସିବ ହେଲେ ଏ ଦର୍ଶନ ଟା
ନାଇଁ ଯେତେବେଳେ ବହୁତ ଲୋକ ଥା ଥିବେ ତ ଦର୍ଶନ କରିବାକୁ ହେଲେ ଲୋକ ଏପଟ ସାଇଡ୍ ଫାଇଡ୍ ରେ ସନ୍ଧ୍ୟା ବେଳେ ବସି ପଡ଼ୁଛନ୍ତି ନା ନାଇଁ? ସେ ତଳଟାରେ ଯିଏ ହେଲେ ବସିଥିବ କି ଅପେକ୍ଷା କରିଥିବ ଯାହାବି କରିଥିବ କିନ୍ତୁ ଦିନରେ ଯୋଉ ଖରା ବହୁତ୍ ଜୋରେ ହେଇଥିବ କି ଯାହା ବି ହେଇଥିବ ଆଉ ଲୋକ ବସା ଉଠା ଆଉ ସେଇଠି ଭଲରେ କରିପାରୁଥିବେ କି ଆଉ ସାଇଟି କି ଗେଞ୍ଜି ପେଞ୍ଜି ହେଇକି ଠିଆ ହଉଥିବ ନା ଆଉ ତାପରେ ଆମେ କଣ? ଯିଏ ଯିବ ସେଇ ଦିନ ଦର୍ଶନ କରିକି ଆସିବ ସିଏ ଆଉ କଣ ସନ୍ଧ୍ୟା ଟା ରହିବ କି? ଯିଏ ଯିବ ତାର ଦିନରେ ମାନେ ଦର୍ଶନ କଲା ସଧ୍ୟାବେଳେ ଯିଏ ଆସିବ ଭାର ଯିଏ ରହୁ ଛି ସେମାନେ ସନ୍ଧ୍ୟାରେ ଦର୍ଶନ କରୁଛନ୍ତି ଦର୍ଶନ କରି କୁରାକି ଆରାମ୍ ସେ ଆସ
ସନ୍ଧ୍ୟା ଦର୍ଶନ ତମେ ଟିକେ ଶାନ୍ତିରେ ଦର୍ଶନ କରିପାରିବ ‌।
ତାପରେ ରେଷ୍ଟ ଟା ବି ମାନେ ୱେଟ୍ କରିବାକୁ ବି ଦୁଃଖ ଲାଗୁନି ନା? ଜଦି ତମେ ଅପେକ୍ଷା ବି କରିବ। ତଳଟା ତ ଥଣ୍ଡା ଥିବ ଇଏ ଥିବ ତେଣୁ ଅପେକ୍ଷାରେ କିଛି ଇଏ ନାହିଁ ଦିନରେ ଖରାରେ ଏତେ ତ ଟାଇମ୍ ଇଏ କଲା ବେଳକୁ ଅସୁବିଧା ନାହିଁ?
ହଁ।
କଣ କହିଲ?
ତମେ ଭୁବନେଶ୍ୱର ବୁଲିଚ ଭୁବନେଶ୍ୱରରେ ତ ବହୁତ ଗୁଡ଼େ ମନ୍ଦିର ଅଛି।
ଭୁବନେଶ୍ଵର ତ ଆମେ ସ୍କୁଲ ଟାଇମ୍ ରେ ବି ଯୋଉ ଠାକୁରଙ୍କ ମନ୍ଦିର ସେ ନିଅନ୍ତି କୋଣାର୍କ ମନ୍ଦିର। ଆଉ ଲିଙ୍ଗରାଜ ମନ୍ଦିର ଏପଟେ ଯୋଉ ରହିଲା ଅ ଧଉଳିଗିରି ଉଦୟଗିରି ଏସବୁ ତ ଆମକୁ ଗୋଟେ ଟ୍ରିପ୍ ରେ ବୁଲେଇ ବୁଲେଇକି ଆଣନ୍ତି। ଆଉ ତାପରେ କୋଣାର୍କ ମନ୍ଦିର ତ ସେଟା ତ ସମସ୍ତେ ଆ ଜୀବନ ଦେଖିବେ ଆଉ ଯେହେତୁ ତାର ଗୋଟେ ହିଷ୍ଟ୍ରୀି ଅଛି।
ହଁ ହଁ ନାଇଁ ଭୁବନେଶ୍ୱର ତ ଏମତି ସେ ଆ ବହୁତ ମନ୍ଦିର ଅଛି ଆଉ ଯାହାଲେ ଯାହାହେଲେ ଓଡ଼ିଶାରେ ବହୁତ୍ ଭଲ ଭଲ ଜାଗା ଅଛି ଦେଖିବା ପାଇଁ ଯୋଉ ପଟକୁ ଚାହିଁବ ଆଉ।
ସବୁ ପଟେ ଅଛି ଓଡ଼ିଶା ରେ ବୋଲିନୁହଁ ସବୁଟେ ଅଛି! ସବୁ ଜାଗାରେ ମନ୍ଦିର ମାନେ ଇଏ କମନ୍। ତା ଛଡ଼ା ଯଦି କଣ ଗୋଟେ ବଡ଼ ଆକାରରେ ହେଇଥିବ ଇଏ ହେଇଥିବ। ସେଇଠି ବି ଲୋକ ଯାଉଛନ୍ତି ତାପରେ ମନ୍ଦିର ତ ସବୁ ଜାଗାରେ ଯଉମାନେ ଯୋଉମାନେ ଟିକେ ଫେମସ ବେଶୀ ଲୋକ ଯାଉଛନ୍ତି ଆଉ।
ସାଉଥ ପଟେ ଯେମିତି ବାଲାଜୀ ଠାକୁର ତମର ଯେ ଦେବଦା ଦେବଙ୍କ ତାଙ୍କର ତିରୁପତି ମନ୍ଦିର।
ହୁଁ।
ଦେଖିବେ ଏଟେ ଦର୍ଶନ କରିବା ପାଇଁ ଲୋକ ଲାଇନ୍ ଲଗାଇବାକୁ ପଡ଼ିବ ଦି ଦିନି।
ଢେଙ୍କାନାଳ ବି ହଉ କପିଳାସ କପିଳାସ ଠାକୁର ଗଲେ ସିରିଡି ସାଇ ଗଲେ ଏପଟେ ଅ ମାନେ ଭୁବନେଶ୍ଵର ତ ସବୁ ମନ୍ଦିର ଜଣେ ବୁଲି ମାନେ ଯଦି ଚାହିଁବ ଓଡ଼ିଶା ବୁଲି ଆସିବାକୁ ସେପଟୁ ଭୁବନେଶ୍ଵର ଏମିତି ଗୋଟେ ଗୋଟେ ମନ୍ଦ କିନ୍ତୁ ଯୋଉ ଜାଗାରେ ଟିକେ ଅଧିକା ମନ୍ଦିର ଥିବ ଯେମିତି ସରଣ ସୀକ୍ଷେ ରଇଛି ମାନେ ଟିକେ ଅଧିକା ମନ୍ଦିର ଥିବ ଲୋକ ହେଇ ଜାଗାକୁ ଯାଇକି ଅବଶ୍ୟ ଯିଏ ସରଣ ଶିଖ କ୍ଷେତ୍ର ଯାଉଛନ୍ତି ସେମାନେ ରାମଚଣ୍ଡି ଙ୍କ ମନ୍ଦିର ବି ଯାଉଛନ୍ତି। କନେକେଶ୍ୱର ମନ୍ଦିର ରାମ ଚଣ୍ଡୀ ଙ୍କ ମନ୍ଦିର ସେମାନେ କାହିଁକ ନା ମୋ ସାଙ୍ଗସାଥି ମୁଁ ଦେଖିଥିଲି ଫଟୋରେ ମାନେ ଯୋଉ ହେପଟକୁ ଯୋଉମାନେ ବୁଲି ଯାଇଛନ୍ତି ସରଣ ସୀକ୍ଷେତ୍ରରେ ଯାଇଛନ୍ତି ରାମ ଚଣ୍ଡୀ ମନ୍ଦିର ଯାଇଛନ୍ତି କନକେଶ୍ୱର ଯାଇଛନ୍ତି ହେପଟେ ଯେତିକି ପାଖାପାଖି ବୁଲିକି ଆସୁଛନ୍ତି ଆଉ।
ହଁ ହେଟା ବି ଯେହେତୁ ବ୍ରାହ୍ମଣୀ ନଦୀ ସାଇଟଟା ମାନେ ନଦୀ ସାଇଡରେ ଲୁ ଲୁକଙ୍କୁ ବୁଲିବାକୁ ସବୁବେଳେ ଭଲ ଲାଗେ ପାଣି ଯଉଠେ ଲୁକଙ୍କ ଇଣ୍ଟରେଷ୍ଟ ସେଇଠି ଥାଏ ଯେ ହଁ ଟିକେ
ନାଇଁ ତାପରେ ରାମଚଣ୍ଡୀ ଠାକୁର ରାମଚଣ୍ଡି ଠାକୁର ଯଉ ଏରିଆଟା ପୁରା କେତେ ଛାଇ ଇଏ ସିଏ ଲୋ
ଏଟା ପୁରା ଶାନ୍ତି ଜାଗା ଲୋକ ସବୁବେଳେ ଆଜ ଆଜିକାଲି ଲୋକ ଶାନ୍ତି ଖୋଜୁଛନ୍ତି ତେଣୁକରି ଯାଇକି ସେ ମନ୍ଦିର ସେଇ ବେଢାରେ ବସିଲେ
ଆଉ ଦିନ୍ ଟାଙ୍କ ବସିଲେ ହେଠେ କିଛି ଲାଗିବନି ପା।
ହଁ।
ହଁ ହଉ ଇଏ କଲ କରୁଛନ୍ତି
ହଁ ହଁ ମୁଁ ପା
ହୁଁ ହୁଁ।